ହ୍ୟାଲୋ
ହ୍ୟାଲୋ ହଁ ସାଙ୍ଗ କଣ କରୁଛ?
ଏଇ ବସିଥିଲି ତମେ କଣ କରୁଛ?
ମୁଁ ବି ଏଇ ବସିଥିଲି କେବେଠୁ କଥା ହେଇନି ମୁଁ ଭାବିଲି କଥା ହଉଛି ସେଇଥିପାଇଁ କହିଲ ମୁଁ ଶୁଣିଥିଲି କି ତମେ କୋଉଠି ଯାଇଥିଲ ନା ସେଇଥି ପାଇଁ ପ ଚାରିବା ପାଇଁ କଲି ମତେ କୋଉଠି ଯାଇଥିଲ କଣ କଣ ଦେଖିଲ କଣ କୋଉଠି? ବୁଲିଲ।
ହଁ ଆମେ ଯାଇଥିଲୁ ପା ଆମେ ଯାଇଥିଲୁ ପା ଉତ୍ତରପ୍ରଦେଶ ବୁଲିବାକୁ।
ଆଁ
ହଁ ସେଠି ଆମେ ଗଲାବେଳେ ହଁ ମୋ ବାପା ମା ଭାଇ ଭଉଣୀ ଆମେ ସମସ୍ତେ ମୋ ବଡ ମା ଆଉ ମୋ ସାନ ମା ସମସ୍ତେ ଯାଇଥିଲେ।
ଆଉ ଆମର ଯିଏ ବନ୍ଧୁ ଲାଗିବେ ସେମାନେ ବି ଯାଇଥିଲେ।
ଅଁ କେତେ ଦିନ ପାଇଁ ଯାଇଥିଲ?
ଆମେ ଆଠ ଦିନ ପାଇଁ ଆଠ ଦିନ ପାଇଁ ଯାଇଥିଲୁ ପଳେଇଆସିଲୁ।
ହଁ ସେଠି ଭଲ ଲାଗିଲା?
ହଁ ଭଲ ଲାଗିଲୁ ମାନେ ଆମ ଏଠି ବଢିଆ ସେଠି ସେମିତିଆ ନୁହେଁ। ସେଠି ମାନେ ଅଲଗା ପ୍ରକାର ସେଠି ଖାଇବା ବି ଅଲଗା ତାଙ୍କର। ମାନେ ଆମର ଏଠି- ତିକ ଅ ରୁଟି ତିଆରି ହୁଏ ତାଙ୍କର ବି ରୁଟି ଭଳିଆ ମାନେ ସେ କେମିତି କି ଚି ଲାଗେ ମତେ ଭଲ ଲାଗେନି ସେଠି। ସେ ଖାଲି ମାନେ ନିଆଁରେ ସେମାନେ କଣ କୁହନ୍ତି ସେଟା କୋଇଲା ନୁହେଁ। ସେଇଥିରେ ସେମାନେ ତିଆରି କରିଛନ୍ତି ରୁଟି। ଆଉ ଭାତ ନୁହେଁ। ସେଠି ଅରୁଆ ଭଡିଆ କଣ ଗୋଟେ ହୁଏ। କଣ ଲକିର କଣ ଗୋଟେ ତରକାରୀ କରିଦିଅନ୍ତି। ଏମିତି ଏମିତି କଣ ହେଇଯାଏ ମତେ ଭଲ ମୁଁ ସେଠି ମୁଁ ସେଠି ଜିନିଷ ଖାଇକି ସେଇଠି ମୋ ଦେହ ଖରାପ ହେଇଯାଇଥିଲା।
ହଁ ସେ ଟେଷ୍ଟ ବି ଭଲ ଲାଗୁନଥିଲା ନା।
ନାନା। କିଛି ଭଲ ଲାଗୁନି କଣ କେମତି ଖାଇକି ସେଇଠି ଖାଇକି ରହୁଛନ୍ତି। ମୁଁ ସେଇଟା ଭାବିଲି। ଆମେ ଖାଇକି ରହିପାରୁଉ।
ହଁ ହଁ ଆମ ଏଠିକ ଖାଦ୍ୟ ଆଉ। କଣ କଣ ଦେଖିଲ?
ଆମେ ସେଠି ଦେଖିଲୁ ଯୋଉ କ କଲିକତା ଗଲାବେଳେ ହାଓଡା ବ୍ରିଜ ନାହିଁ ସେଟା ଦେ ଖିଲୁ ଏ ଗଙ୍ଗା ନଦୀ ଦେଖିଲୁ।
ହଁ କଣ କିଛି ଆଣିଲ ବୁଲିକି?
ହଁ ଆଣିଥିଲି ଏମତି ଟେସନାରୀ ଜିନିଷ କିଛି ଆଣିଲି ଚପଲ ଆଣିଲି ଆଉ ମୋର ଅଢଣୀ ଆଣିଲି ଏମିତି ସବୁ ଆଣିଲି।
ହୁଁ ସେଠି କଣ କଣ ମିଳୁଥିଲା? ସବୁ ଆମ ଏଠି ଯେମିତି ମିଳୁଛି ସେଠି ବି ଥିଲା ନା?
ହଁ ସେଠି ସେମିତି ମିଳୁଛି ଖାଲି ତାଙ୍କର ଖାଇବା ଗୁଡା ଅଲଗା ଅଲଗା।
ଆଉ ସବୁ ସମାନ?
ହଁ ମାନେ ଆମର ଯେମିତି ଟେ ନେରି ଚପଲ ଡ୍ରେସ୍ ସବୁ ମିଳେ ସେଠି ବି ସେମିତି ମିଳେ।
ଅଁ ଅ। ସେ ମାନେ ଆମ ଏଠି ଯେତେ ରେଟ୍ ଅଛି ସେଇ ରେଟ ନା ସେ ବେଶୀ?
ସେ ବେଶି ରେଟ।
ହଁ।
ମାନେ ଆମର ଏଠି କ ଅ ମାନେ ଓଢ଼ାଣି ଏସବୁ ରେ ଟିକେ ରେଟ୍ ଅଛି ସେଠି ରେଟ୍ କମ। ସେଠି ଡ୍ରେସ ଗୁଡାରେ ବହୁତ୍ ରେଟ।
ହଁ ଆଉ ଡ୍ରେସ୍ ଯୋଉ ଅଣିନ ନାଇଁ?
ନା।
ହଁ।
ଆମେ ବି ଯାଇଥିଲୁ ବୁଲିବା ପାଇଁ ଯାଇଥିଲୁ ଦିଲ୍ଲୀ ଯାଇଥିଲୁ। ବୁଲିକି ଆସିଲେ ଆମେ ସବୁ ଜାଗା ଦେଖିକି ଆସିଲୁ। ଆଁ ଇଏ ଯୋଉ ଇଏ ଜାମା ମଜିଦ ଆଉ ଏ ଯୋଉ ଭୋଗଲ ବଜାର ମଙ୍ଗଲ ବଜାର ଏଇ ସବୁ ଯୋଉ ମାର୍କେଟ ଅଛି ସେ ଯାଇ ଥିଲୁ ସବୁ ବୁଲିକି ଆସିଲୁ। ଏ ଯୋଉ ଲୋଟସ ଟେମ୍ପଲ ଅଛି ଦେଖିକି ଆସିଲୁ। ସେଥିରେ କିନ୍ତୁ ବହୁତ ବଡ ବଡ ଆ ଦୋ କାନ ସବୁ ମାନେ ମାର୍କେଟ ସବୁ ଲାଗୁଛି। ଯିଏ ପୁରା ଏଇ ଯେମିତି ମେଳା ଲାଗୁଛି ଯେ ଯେତିକି ସେ ସବୁଦିନ ସେଇ ଭଳିଆ।
ହଁ, ଆମେ ବି ଯୋଉଠି ଯାଇଥିଲୁ ସେଠି ବି ସେମିତିଆ।
ହଁ ଆମର କେବେ କେବେ ମେଳା ହଉଛି ଲାଗୁଛି। କିନ୍ତୁ ସେଠି ସବୁବେଳେ ମାନେ ସେଇ ବଡିିଆ ଇଏ ହେଇଛି। ଯେତେବେଳେ ଯା ଯିବ ନେଇକି ଆସିବ। ଏ ହଁ ସେ ପ୍ରାୟଜ ବି ଠିକଅଛି। ହଁ ବହୁତ ବଡ ବଡ ମାର୍କେଟ ପୁରା ସବୁ ଜିନିଷ ଅଛି ଡ୍ରେସ କପଡା ଏ ଚୁଡ଼ି ଡଲ ଯାହା ଖୋଜିବ ସେ ସବୁ ମିଳିବ। ପିଲାର ସବୁ ଛୋଟ ଛୋଟ ପିଲାର ବଢିଆ ବଢିଆ ଡ୍ରେସ ସବୁ। ବଢିଆ ବଢିଆ ଡ୍ରେସ ଡଲ ସବୁ ବଢିଆ ବଢିଆ। ଇୟରରୀଙ୍ଗ ସବୁ ବହୁତ ବଢିଆ ବଢିଆ, ଝୁମକା, ଚୁଡ଼ି ଏଇ ଯୋଉ ଏବେ ତ କାଶ୍ମୀରୀ ଚୁଡି କେତେ ଫେମସ ହେଇଯାଇଛି କାଶ୍ମୀର ଚୁଡ଼ି ଆଣିଛ? ହୁଁ ଏ ଜେଲି ବ୍ୟାଙ୍ଗାଲ ଏବେ ବାହାରିଛି କାଶ୍ମୀରୀ ବ୍ୟାଙ୍ଗାଲ ବାହାରିଛି। ସେ ଦେଖିବାକୁ ଭଲ ଲାଗୁଛି ଆମେ ବି ନେଇଛୁ ହଁ ମୁଁ ବି ଆଣିଛି। ଆଣିଛି କିନ୍ତୁ ପିନ୍ଧିନି ରଖିଛି ସେଇଭଳିଆ ପିନ୍ଧିବି ଆଉ
ଏ ବାହାଘରରେ ଯିବ ପିନ୍ଧିଦବ।
ହଁ। ଚପଲ ବି ଆଣିଛୁ ଚୁଡ଼ି ଆଣିଛୁ ଡ୍ରେସ୍ ବି ଆଣିଛୁ। ମୁଁ ଭଅଣୀ ପାଇଁ ବି ଆଣିଛି। ହୁଁ ଏମତି ଆଣିକି ରଖିଛୁ। କାହା ବାହାଘର ହେଲେ ଯିବୁ ଆମର ବାହାଘର ତ ହବାର ଅଛି। ପିଇସି ଝିଅର ବାହାଘର ହବାର ଅଛି। ଯିବୁ ନେଇକି ଆସିବୁ ପିନ୍ଧିକି ଯିବୁ ସବୁ ଆଉ ସେଇଥିପାଇଁ କିଣା କିିଣି କରିକି ଆଣିଛୁ ଆଉ ସେ ମୋ ପିଇସି ଝିଅ ବି ଯାଇଥିଲା ସେ ବି ନିଜ ପାଇଁ ଲେହେଙ୍ଗା ଆଣିଛି। ଗାଉନ ଆଣିଛି। ସେ ଯୋଉ ବାହାଘରରେ ପିନ୍ଧିବ ଆଉ ଦୁଲନ ସେଟ ସବୁ ଆଣିଛି ବ୍ୟାଙ୍ଗଲ ସବୁ ଚୁଡ଼ି ସବୁ ସେ ସେଟ ସବୁ ସେଟ୍ ଆଣିଛି। ସାଣ୍ଡେଲ ସବୁ ବି ଆଣିଛି। ଆ ସେଠି ଖାଇବା ବି ବଢିଆ ବଢିଆ ମିଳୁଛି ସେଠି। ଆଁ କୋଲ୍ଡ କଫ ବି ବହୁତ ଭଲ ଲାଗୁଛି ଆଇସ୍କ୍ରିମ ବି ଭଲ ଲାଗୁଛି ଏ ଯୋଉ ପାଉଭାଜ ଜି ଅଛି ସେଟା ବି ଭଲ ଲାଗୁଛି। କୋଲ୍ଡ କଫି ତିଆରି କରିବା ଜାଣିଛ?
ନାଁ।
ଅଁ ସେଇଟା ବହୁତ ସିମ୍ପୁଲ୍ ଅଛି ଘରରେ ଯେମିତି କରିଛନ୍ତି ସେ ଦୋ କାନର ତ ଅଲଗା କିନ୍ତୁ ଘର ବି ବହୁତ ସି ଫୁଲ କରିବା ସେଟା କରିକି ପିଇବୁ ବଢିଆ ଲାଗୁଛି। ଟିକେ କଫି ପା ହଁ କରିଛି ଏ ଯୋଉ ଗ୍ରାଇଣ୍ଡରେ ଜାରରେ ଟିକିଏ କଫି ପକେଇଦବ ଆଉ ଚିନି ପକେଇଦବ ଆ ଗୋଟେ ଯେ ଚକଲେଟ୍ ପକଉଛନ୍ତି କିନ୍ତୁ ଯଦି ଚକଲେଟ୍ ନଥିବ ଏଇ ଯୋଉ ହାପି ବିସ୍କୁଟ ନାଇଁ ଆ ସେ ତାକୁ ଗୋଟିଏ ପ ପକେଇଦବ ତାପରେ ଗ୍ରାଇଣ୍ଡର କରିଦବ। ସେ ଗ୍ରାଇଣ୍ଡର ପରେ କ୍ଷୀର ପକେଇଦବ ଆଉ ଯୋଉ ଆଇସ୍ ବସେଇଥିବ ଆଇସ୍ କୁ ପକେଇକି ଗ୍ରାଇଣ୍ଡର କରିଦେବ ତାପରେ ପିଇବଦେଖିବ ବହୁତ ବଢିଆ ଲାଗୁଛି ଆମେ ସବୁବେଳେ ପିଇଉଛୁ ସେଇଭଳିଆ କରିକି ଏ ଗରମ ହଉଥିଲା ନା ସେ କରୁଥିଲୁ ଆଉ ଏଇ ଯୋଉ କଞ୍ଚା ଆମ୍ବ ନାଇଁ? ସେ ତାକୁ ବି ଗ୍ରାଇଣ୍ଡର କରିକି ସରବତ୍ କରିବ ବହୁତ ବଢିଆ ଲାଗୁଛି। ଆ ତାକୁ ହଁ ଛୋଟ ଛୋଟ ଆମ୍ବ କରିକି କାଟିକି ଗ୍ରାଇଣ୍ଡର ଯାରରେ ପକେଇଦବ ଆଉ ଚିନି ପକେଇଦବ ଲୁଣ ପକେଇଦବ ଆଉ ଜଲଜିିରା ପକେଇଦବ ଆ ମଥଣ୍ଡା ପାଣି ପକେ ପକେଇକି ଗ୍ରାଇଣ୍ଡର କରିକି ପିଇବ ଥଣ୍ଡା ଥଣ୍ଡା ସର୍ବତ୍ ବଢିଆ ଲାଗିବ। ହୁଁ। ଆମେ ସେଇଟା ବହୁତ କରିଛୁ ଏଇ ଖରା ଦିନରେ। ତମେ ଆସ ଆଶୁନ ବୁଲିକି ଯିବ ଆମେ ଦେଖିବା ଏଠି ବୁଲିକି କେମିତି ଅଛି ସବୁ। ତମେ ଆମର ଆଁ ଏବେ ଏଥର ଆମ୍ବ ହେଇଛି ନା?
ହଁ ଆମ୍ବ ହେଇଥିଲା ସରିଗଲାଣି।
ହଁ ତମର କେତେଟା ଗଛ ଅଛି?
ଆମର ଗୋଟେ ସେଟା ବି ବହୁତ ଖଟା। ହଁ ସେଟା ବି ବହୁତ ଖଟା।
ସେଇ ଖଟା ର ତ ସରବତ୍ କରିବ ବଢିଆ ଲାଗିବ। ଆମ୍ବସଡା କରିଥିଲ?
ହଁ ଆମ୍ ସରା କରିକି ରଖିଛୁ।
ହଁ। ଏଇ କୋଲଡ କଫି ଟା ତିଆରି କରିକି ପିଇବ ବଢିଆ ଲାଗିବ।
ହଁ ମୁଁ ତିଆରି କରିଦେବି ଥରେ।
ହଁ।
ଆଉ କଣ କୁହ ଆଉ ଏବେ କଣ ଖାଇବ?
କରିିଆ
ହାଲୋ।
ହଁ ଏବେ ଏବେ
ଏବେ ରୁଟି ଆଉ ଅଣ୍ଡା ଆମଲେଟ୍ ହେବ ଖାଇବୁ।
ହୁଁ।
ତମା ଏ ଭାଇ ଭଉଣୀ ସବୁ ବାହାରେ ଅଛନ୍ତି ବୁଲୁଛନ୍ତି।
ସେ ଖାଇନାହାନ୍ତି?
ନା ସେ ବିସ୍କୁଟ୍ ଖାଇକି ବୁଲୁଛନ୍ତି।
ହୁଁ। କାଲି ବର୍ଷା ହେଇଥିଲା ନା?
ହୁଁ କାଲି ଜୋରେବର୍ଷା ହେଇଥିଲା।
ହୁଁ ଆଉ କୋଉଠି ଯାଇନ ବୁଲିବା ପାଇଁ ନାଇଁ? ଏଇ ଯେ ଯାଇକି ଆସିଥିଲ ଆଉ ଯାଇନ?
ନା ଯିବାର ଅଛି ଯି
କୋଉଠି ମାମୁ ଘରକୁ?
ହଁ।
ହଁ। ଆମେ ବି ଯିବୁ। ଯିବାର ଅଛି ଆମେ ବି ଯାଇଥିଲୁ ବୁଲିକି ଆସିଥିଲୁ। ପୁଣି ଯିବେ ଆଉ। ବାହାଘର ଅଛି ନା ଯିବେ ଯାଇକି ବୁଲିକି ଆସିବେ। ହୁଁ ଆଉ ତମ ସାଙ୍ଗ ସାଙ୍ଗ ସମସ୍ତେ ସେଠି ଆସନ୍ତି ନା ତମ ଦେଖା କରିବା ପାଇଁ?
ହଁ।
ତମର ଯିଏ ଘର ପାଖରେ ସାଙ୍ଗ ସମସ୍ତେ ଅଛନ୍ତି ସେ ଆସ ଆସନ୍ତି ନା ବୁଲିବା ପାଇଁ? ହଁ। ତମେ ଯାଉଛ ସାଙ୍ଗ ହେଇକି ମାର୍କେଟକୁ ଯାଉଛ ନାଇଁ?
ହଁ ମୁଁ ଯାଉଛି କିନ୍ ତୁ ଏତେ ଯାଇନି। ମତେ ଭଲ ଲାଗେନି କାହା ଘରକୁ ଯିବାକୁ।
ହଁ। ଏଠି ଆମ ଏଠି ଆସିବ ବୁଲିକି ଯିବ କେବେଠୁ ଆସୁନ। ହାଲୋ। ହାଲୋ।